ଓ।
ହୁଁ।
ହ୍ୟାଲୋ।
କଣ କରୁଛ ହାଲ।
ଏଇ ସୋଇ ଚୁ।
ଏ ଶୋଇଚୁ ଭୋଜି ଗଲ।
ହଁ ଆଁଜି ଭୋଜିି ଖାଇକି ଆସୁଛି ଶୋଇଚି ଯେ ଏବେ ଉଠିଲେଖା
ଖାଇକି ଆସିକି ଶୋଇିଚି ଯେ ଏବେ ଉଠିଲେଖା ଭୋଜିରୁ କଣ କଣ ଖାଇଲ।
ବଜା ଭାତ୍। ତ ଡାଲି ତାପରେ ଗୋଟେ ମିକ୍ସ ତରକାରୀ ଆଉ
ମିକ୍ସ ତରକାରୀ ଆଉ ଗୋଟେ ଆମ୍ବୁଲ ରାଇ ପାମ୍ପଡ ଖିରି।
ଖରା ହଉଥିଲା କଣ କରୁଚୁ?
ଖରା ହଁ ସେଇଭଳିଆ ଆଉ।
ହୁଁ ତୁ କଣ କରୁଚୁ? ଖାଇ ସାରିଲୁଣି। ଘାଇଥି ଭାତ ଡାଲି ଆଉ ଆଚା ଭେଣ୍ଡି ଆଳୁ ଭଜା ଆଉ ଶାଗ।
ହୁଁ ହୁଁ।
ହ
ଶୋଇ ନଥିଲ କି?
ଶୋଇଥିଲି।
ହୁଁ ହୁଁ।
ହୁଁ ହୁଁ। ତିନିଟାରୁ ଚାରିଟା କି ସାଢ଼େ ଚାରିଟା ଯାଏଁ ଶୋଇପଡ଼ିଥିଲି।
ଓହୋ ମୁଁ ଶୋଇଥିଲି ଯେ ଏକା ଏବେ ଉଠିଲି।
କେତେବେଳେ ଆସିଲ ଭୋଜିରୁ?
ସେଇ ଦ ଦିଟା ନୁହଁ ତିନିଟା।
ଚିନ୍ତା।
ତିନିଟା ସାଢ଼େ ଦିନ
ସାଢ଼େ ଗଲା କେତେବେଳେ?
ଯାଇଥିଲି ଗୋଟେ। ଭଜରେ କଣ
କଣ କଣ ଦେଖିଲି ମାନେ ସେ ଯୋଉ ଛୋ
ଛୋଟିଆ ଛୁଆ ଟାର ଏକୋଉସିଆ ଥିଲା। ଯାଇଥିଲି ତାକୁ ଧରିଲି କାନ୍ଦିଲା ନି?
ନା ସେ ପୁରା ଶୋଇଥିଲା ତୁଟ ହେଇଚି। ହୁଁ
ହ ନା ପାର୍କ ଯାଉନି ଆଉ।
ଓହୋ କାହିଁକି?
କାହିଁକି? ଆମେ ମାନେ ଯୋଉଠି ବସିଥିଲୁ ସେଇଠି ଗୋଟେ ସାପ ବାହାରିଥିଲା ତ ତାପଠୁ ଆମେ ଆଉ ଯାଇନୁ। ହଁ ସେପଟେ ଏବେ ଖରା ଦିନେ ବି ବୋହୁତ ସାରା ସାପ ବାହାରିଲେଣି। ଯୋଉ ପୋଖରୀ ଗୋଟେ ନାଇଁ।
ହଁ।
ହ ସେଇଠି।
ଓ ଭାଇ। ସେଇଠି ତ ଏମିତିରେ ଆଗରୁ ବି ବହୁତ ସାରା ସାପ।
ତ ମୁଁ ମାନେ ତ ଶୁଣିଚି ବୋହୁତ କିନ୍ତୁ ଗୋଟ ଥ ଦେଖିଥିଲି ଛୋଟ ହେଇଥିଲି ଯାଇଥିଲି ପୁରା ବଡ ନାକ ସାପ ପୋରା ଏମିତି ପୁରା ଗଲା। ଆମେ ତ ଯୋଉଠି ବସିଥିଲୁ ସେଉଠୁ ହିଁ ସାପଟା ବା
ଏ ଭାଇ।
ସେ ଜାଗା
ହଁ ତୁ କଣ ସାଙ୍ଗମାନଙ୍କ ସହିତ ଯାଇଥିଲୁ?
ନା ଦିଦିଙ୍କର ମୋର ଯାଇଥିଲୁ।
ଓହୋ।
ଆଉ କଣ ରାତିରେ କଣ ଖାଇବ?
ରାତିରେ ଦେଖିବା ମୁଁ ତ ଭୋଜି ବି ଠିକ ସେ ଖାଇନଥିଲି ମତେ ବି କଣ ହେଲାଣି?
ତାହେଲେ ଏଇନା କଣ କରିକି ଖା
ହଁ ପା
ହ
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ।
ହଁ ଆଉ କେବେ ଗୋଟେ ବୁ ସବୁ ମିଶିକି ଆଉ।
ଆସିବ କେବେ ଗଡେ ରଜ ବେଳେ ଆସିବ ବୁଲିବାକୁ ଯିବା।
ହଁ। ପଡ଼ି ଯିବା।
ଯିବା। ତମେ କୁହ।
ଦେଖିବା କୋଡେ ଗୋଟେ ଭାବିକି ସମସ୍ତେ କେଉଟିକି ଯିବା ଆଉ।
କଳା ଭୂମି ପଲେଇବା।
ହଁ ହଁ। ତୁ ଯାଇଛୁ ଆଗରୁ।
ଜୟପୁର। ନା ମୁଁ ଯାଇନି।
ମୁଁ ବି ମାନେ ଯାଇନି।
କଳା ଭୂମି ଟା ଶୀ ଶୀତ ଦିନେ ଗଲେ ରବବାର ଦିନ ସେଇଟି ଗୋଟେ ଫ୍ରୀ ରେ ଗୋଟେ ମୁଭି ଦେଖଉଛନ୍ତି।
ଓହୋ। ହଉ ଆମେ ଯିବା। ଏବେ ତ ଖରା ଯୋଉ ଭଳିଆ ହଉଛି ଇଚ୍ଛା ହଉନି କୁଆଡେ ଯିବାକୁ।
ଯ
ହେଲୋ।
ହ୍ୟାଲୋ। ତ ସନ୍ଧ୍ୟାବେଳା ହେଲା। ହଁ।
ହ୍ୟାଲୋ। ସୀମାର।
ହ୍ୟାଲୋ, ଭୋଜିକୁ କିଏ କିଏ ଯାଇଥିଲ?
ଭୋ
ଭୋଜିକୁ ମୋ ମାମା ଭାଇ ସମସ୍ତେ ତାପରେ ସେପଟେ ମାନେ ଖୁଡି ଏକା ବି ଯାଇଥିଲେ।
ହ
ହ
ଆଉ।
ସାଇ ମନ୍ଦିର କେତେଥର ଗଲଣି ସେଇଠୁ? ସାଇ ମନ୍ଦିର। ଯାଇଥିଲି ମାନେ ଏତେ ଏମିତି ଯାଇନି। ସାଇମନ୍ଦିର ଆଜି ଅଧିକ ଭିଡ ଥିବ।
ଆଜି ଗୁରୁବାର ନା ସେଥି ପାଇଁ।
ଆ। କଣ କହୁଥିଲ? ମୁଁ କହିଲି ସ ସତକହିଲେ ଘ ଯେତେ ଘର ପାଖ ଆଇଲେ ଚାହିଁ ହବନି। ହଁ।
ଲୋକ ଯ ଦୂରରୁ ଯାଉଥିବେ ଠିକ ଟାଇମ କାଢି ଆମର ଏଇଠି ସବୁବେଳେ ଏଇ ବାଟ ଦେଇକି ଯାଉଛୁ ଗୋଟେ ଏମତି ଯାଇପାରୁଛୁ।
ସାଇ ମନ୍ଦିର ପାଖରୁ କେତେ ଦୂର ହବ ଘର ଟା?
ସେଇ ଗୋଟେ କିଲୋମିଟର ଖଣ୍ଡେ। ଗୋଟେ କିଲୋମିଟର ବି ନୁହଁ। ସେଇ ଆଠଶହ ମିଟର ଖଣ୍ଡେ ହ
ତମେ କୋଉଠି ରହୁଛ କି?
ସାଇ ମନ୍ଦିର ଆଗକୁ ଗୋଟେ ଅଛି ଖଟା ମିଠା ହୋଟେଲ।
ହୋଟେଲ। କେ ଏମ କନଭେନସନ ତାର ଫ୍ରଣ୍ଟ ଲାଣ୍ଡ ଟା ପୁରା ମାନେ ରାଇଟ ସାଇଡ୍ ଯୋଉ ଅଛି ସାଇ ରେସିଡେଣ୍ଟ। ହଁ ସାଇ ରେସିଡେଣ୍ଟ ଟା ଟିକେ ଆଗ। ସାହି ବି ସାହି ବିହାର ପଛକୁ
ନାଇଁ ନାଇଁ ସାଇ ବିହାରବି ଆଗକୁ। ଆଗକୁ ଖଟା ମିଠା ହୋଟେଲ ସେଇ ସାମ୍ନା ଗଳିଟା ହୁଁ, ଏପଟେ
ଏପଟେ ଏମାନେ
ପସ ହେଲତ ଯାହା ପୁରା ପାଣି କ ଏବେ ଯାହା ହେଲେବି ତଥାପି ରୋଡଗୁରାକ
ରୋଡଗୁରାକ ଏଥରତ ରୋଡବି ଭଲ କରିଦେଇଛନ୍ତି ଯୋଉ ସାଇ ମନ୍ଦିର ପାଖ ଖୁବରା ଉଞ୍ଚା କରିଦେଇଛନ୍ତି।
ହଁପା ସେଇ ମାନେ ବର୍ଷା ଦିନ ହେଲେ ଟିକେ ବେଶି ଅସୁବିଧା ହବନେଇକି
କେତେ ମାନେ ହଇରାଣ ହୁଅନ୍ତି ଲୋକ ଏଇ ବାଟେ ଆଣ୍ଠିଏ ଆଣ୍ଠିଏ ପାଣି ହେଇଯାଏ ପୁରା ସେଇଠି
ମାନେ ମୁଁ ଆଗରୁ ବସ ଯୋଉଠି ବସ ରେ ଯାଉଛି। ସେ ଏଇ ବାଉପାଳକୁ ଗୋଟେ ଛୁଆ ଟେ ଯାଏ। ମାନେ ବର୍ଷା ଦିନେ ତାକୁ ଆଣିବାକୁ ଗଲା ବେଳେ ଯୋଉ ହଇରାଣ
ବେଳେ ବେଳେ ତ ମାନେ ଯାଇପାରେନା ସିଏ ସିଏତ ଦିନେ ଆସିବେନି କିନ୍ତୁ ଆହୁରିବି ଦି ତିନିଟା ପିଲା ଆସିଛନ୍ତି ଏଇ ବାଟୁ ସିଏ ସାଇ ମନ୍ଦିରରୁ ଚଢନ୍ତି। ଆଉ ଯାଏନି ବସ ଆଗରୁ ବି ବର୍ଷା ଜୋରସେ ହେଲା ସେଠି ପାଣି ଜମି ଯାଉନଥିଲା କି? ପାଣି ପାଣି ଯିବାକୁ ବି ବହୁତ ଦିନ ଲାଗୁଥିଲା।
ସେଇ ପାଣି ମାନେ ଏତେ ଚିଡାଲାଗେ ଏଇ ବାଟଟା
ହଁ ପା
ମୁଁ ଆଗରୁ ଭାବୁଥିଲି ମାନେ ସେଇ ଟାଇମରେ ଘର କାମ ଚାଲିଥିଲାନା ମୁଁ ଭାବୁଥିଲି ଭଗବାନ ମୁଁ ଯିବି କେମିତି କଣହବ ମାନେ ଏତେ ବର୍ଷାଦିନେ ଯାଉ କିନ୍ତୁ ଏଇବର୍ଷ ହିଁ ମାନେ
ହୁଁ ସତରେ ଆଜି ହେଲେ ବର୍ଷା ହୁଅନ୍ତା। ତ କାଲି ଭଳିଆ ଉଠେଇଛିିତ
ଟିକେ ଥଣ୍ଡା ପଡିଯାଆନ୍ତା।
ହଁ,
ନଅହେଲେ ତ ଗରମ ପୁରା ଆଉ
ବହୁତ ଗରମ ହଉଥିଲା।
ଏମତି ସବୁଦିନ ଟିକେ ଟିକେ ଚାରିଟା ପାଞ୍ଚଟା ବେଳକୁ ବର୍ଷା ପକେଇଦେଲେ ଟିକେ ରାତି
ଟିକିଏ ରାତିରେ ଟିକିଏ ଥଣ୍ଡା ହଁ ଅଧିକ ନୁହେଁ ଅଧି ଅଧଘଣ୍ଟା ଘଣ୍ଟା ପକେଇଲେବି ବହୁତ
ହଁ ପୁରା ଲୋକତ କାଲି ଏତେ ଖୁସିରେ ହେବେନିବି
ଆମେମାନେବି ଛାତ ଉପରେ ବସିଥିଲୁ। ବର୍ଷା ପକେଇଲା ସମ ମାନେ ଆମେମାନେ ଆର ଛାତରେ ବସି ଥିଲୁ ବର୍ଷା ହେଲା ଆମେ ସବୁ ଦୌଡିକି ଆସିଛୁ ପୁରା।
ଓ ହୋ ବଢିଆ ମାନେ କିଏ ଭାବିବନି ମାନେ ମୁଁ ଭାବିନଥିଲି ଏମିତି ବର୍ଷା ହବ ବୋଲି ହଠାତ
ହଠାତ ପୁରା ପବନ ଫବନ ଦେଇକି ବର୍ଷା ହେଇଗଲା ଆଉ ହଁ ସବୁବେଳେ ଉଠାଏ କାଲି ହେଇଗଲା ଆଉ।
ଆଉ ଥରେ ହେଲେ ପକାନ୍ତା ବର୍ଷା।
ଆଜି ହବ ବୋଧେ କାଲି ଭଳିଆ ପାଗ ଦେଇଛି।
ଦେ
ଦେଖାଯାଉ କଣ ହବ।
ହଲୋ।
ହ୍ୟାଲୋ।
ହୁଁ।
ହଁ ହଉ ରଖୁଚି।
ହଉ ଜା